ହ୍ୟାଲୋ,
ହଁ, ମ୍ୟାଡାମ କଣ କରୁଛନ୍ତି?
ମ୍ୟାଡ଼ାମ, ନମସ୍କାର।
ହଁ, ନମସ୍କାର କଣ କରୁଛନ୍ତି?
ଏଇ, ଜଣେ ସାଙ୍ଗଙ୍କ ସହିତ କଥା ହଉଥିଲି, ଆଉ।
ହଁ, ହଁ ଖାଇଛନ୍ତି। ଏଇଠି ବସିଛି, ଗରମ ତ ହଉଛି, ଯୋଉ ଭଳିଆ ଏଇଠି ବସିଛି, ଆଉ।
ହଁ
ଆଉ କଣ ଖାଇଛନ୍ତି?
ଆଗ ଆଜ୍ଞା, ଆଜ୍ଞା ଆପଣ କହିଲେ, କି ଗରମ ବହୁତ। ହଁ, ଖାଇ ସାରିଲିଣି।
ହଁ, ପା ଗରମ ତ ବହୁତ ଭାରି ଜୋର ଗରମ ହଉଚି ଯଦି ଏମିତି ଆଉ କିଛି ଦିନ ଗରମ ହେଇକି ରହିବ ନା ମାନେ ଅଧା ଲୋକ ଲୋକଙ୍କର ମାନେ ଏବେ ହାଲତ ଖରାପ ହେଇଯିବ। ଅଂଶୁଭାତ ତ ଜଲଦି ହେଇଯିବନି। ସେତେ ଖରା ହେଇକି ରହିବ।
ଆଜ୍ଞା ଆଜ୍ଞା ଆଉ ଗରମ ଆଜ୍ଞା ବହୁତ ଜୋର ହଉଛି। ଜି ଆଉ ହୁଁ ମୁଁ କହିଲି କି ଏ ଯୋ ଆସୁଛି ଆମର ଗରମରେ ତ ଆଗକୁ ଆମ ରଜ ଆସୁଛି ରଜରେ କୁଆଡେ ବୁଲକୁ ଯାଉଛନ୍ତି କି?
ହଁ ରଜରେ ଯିବାନି ରଜରେ ଗରମ ହଉ ଯାହାବି ହଉ ଟିକେ ଯୁଆଡେ ବି ହେଲେ ପାଖ ଆଖ ପାର୍କ ଫାର୍କ ଗଲେ ଦୋଳି ଫୋଳି ଖେଳିବାକୁ ହବ ନା। ସେଥିପାଇଁ ରଜକୁ ଯିବାକୁ ପଡିଆ କାହିଁକିନା ମାନେ ଆମେ ଯୋଉ ଏଇଠି ଅଛୁ ସେ ଏଠି ଦୋଳି ଫୋଳି ଆଉ ସେ ସବୁ ସୁବିଧା ନାହିଁ ଆମେ ଯାଇକି ପାର୍କ ଦୋଳି ଖେଳୁ ନହେନେ ମାମୁଁ ଘରଙ୍କୁ ଗଲେ ଦୋଳି ଖେଳୁ ଆଉ ଦୋଳି ଖେଳ ପୋଡ ପିଠା ପାନଖିଆ ସେଗୁଡା ସବୁ ମ
ପୋଡ ପିଠା ମ୍ୟାଡାମ କହିଲେ ନା
ହୁଁ। ହଁ। ଆପଣଙ୍କ କଥା କଣ ଫୋନ୍ ଠିକ ସେ ଶୁଭୁନି।
ହଁ ହଁ ଏଇ ଫୁଣିଲେ
ହଁ ହଁ ଏବେ କୁହନ୍ତୁ ହଁ ଏବେ ଶୁଭିଲା କୁହନ୍ତୁ।
ମୁଁ କହିଲି ଆପଣ କେବେ ପୋଡ ପିଠା ପ୍ରସ୍ତୁତ
ହଁ କୁହନ୍ତୁ ହାଲୋ ହଁ କୁହନ୍ତୁ।
ଆଜ୍ଞା ମ୍ୟାଡ଼ାମ ନ୍ତି। କଣ ଖାଇଛନ୍ତି? ପୋଳ ପିଠା କେବେ ଖାଇଛନ୍ତି
ମୁଁ ହଁ ପୋଡପିଠା ହଁ ପୋଡ ନା ତିଆରି କେବେ କରିନି କିନ୍ତୁ ଖାଇଛି ପୋଡ ପିଠା ଖାଇବାନି ଆମ ଓଡିଆ ସଂସ୍ୃ ସ୍ୃତି ଆଉ ପୋଡପିଠା ଟା ଆଉ ତ ପୋଡପିଠା ଖାଇକି ଚିକେ କେବେ ତିଆରି କରିନି
ହ
ମାମା ତ ତିଆରି କରନ୍ତି ମୁଁ ସେରା ତିଆରି କରେନି କଣ କହିଲେ ଆପଣଙ୍କ ବୟସ ଟିକେ ଭଲ
ଆଜ୍ଞା ଆଜ୍ଞା ଏବେ ଶୁଣି ପାରୁଛନ୍ତି ମୋ କଥା
ହଁ ମାନେ ଶୁଭୁଛି ଗୋଟେ ଗୋଟେ ଶୁଭୁନି ଆଉ ଗୋଟେ ଗୋଟେ ଶୁଭୁଛି ଆପଣ ଖାଇଛନ୍ତି କେବେ ପୋଡ ପିଠା।
ଆଜ୍ଞା
ଆଉ ରଜ ସେଲିବ୍ରେଟ କରନ୍ତି। ଆଉ କେମିତି ଆପଣଙ୍କ ଆଡେ ଗୋଟେ ରଜ ହୁଏ। ହଁ। କେମିତି କଣ ହୁଏ ରଜ ମାନେ ଫାଷ୍ଟ ରୁ କେମିତି କଣ କର?
ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ମାଡାମ ଆପଣ ହ୍ୟାଲୋ। ହ୍ୟାଲୋ।